ହ୍ୟାଲୋ ହଁ ମ୍ୟାଡାମ ନମସ୍କାର। ହୁଁ କଣ କରୁଛନ୍ତି?
ବସିଛି ଆଉ ଆପଣ।
ଏଇ ଠି ଜଷ୍ଟ ଖାଇକି ଉଠିଲି।
କଣ ଖାଇଲେ?
ମୁଁ ଖାଇଲି ଭାତ ଆଉ ମାଛ ତରକାରୀ ତ ମାଛ ତରକାରୀ ହେଇଥିଲା। ତ ଆଉ ରୁଟି ଖାଇଲିନି, ଆଉ କଣ କହିଲେ ଆଳୁ ଭଜା
ହଁ।
ମାନେ ଭାତ ବୋଲି ଗରମ ଭାତ ନୁହଁ, ଏଇ ମାନେ ସଜ ପଖାଳ ହୁଁ ହୁଁ। ଭଲ ଲାଗିଲା ଟିକେ ଖ ଆଉ ମାଛ ମଞ୍ଜି ଭଜା।
ହଁ।
ଆଉ ଆପଣ ଆପଣ ଖାଇଲେନି?
ହଁ।
ଓହୋ କଣ ଖାଇଛନ୍ତି?
ମୁଁ ଆଜି ଖାଇଲି ପରଟା ଆଉ ସିମେଇ।
ଓହୋ ଆଉ ଆପଣ ଭାତ ଖାଇ ନାହାନ୍ତି ରାତିରେ?
ନାଇଁ ରଜରେ ରାତିରେ ଭାତ ଖାଆନ୍ତିନି ତ ଆଜି ଲାଷ୍ଟ ଟା ଥିଲା। ଯେହେତୁ ମାନେ ଆଜି ଆମେ ରଜ ଭଳି ମାନେ ପାଳୁଛେ ତ ସେ ସେଥିପାଇଁ ଆଉ ରାତିରେ ଖାଇଲିନି।
ଓହୋ ମୁଁ ରଜ ବୋଲି ପାଳେ ଯେ ଏ ଆଜିସି ମାନେ ବ ସେ କଣ ବସୁମତୀ ସ୍ନାନ ନା ତ ସେଥିପାଇଁ ଖାଇଦେଲି ଆଉ। ତ ଆଉ ଆପଣ ଘରେ କଣ ଏବେ ଗରମ କେମିତି କଣ ଚାଲିଛି ରାତିରେ କେମିତି କଣ ଗରମ ରେ ସଉଚ କେମିତି କଣ? ବହୁତ ତ ଗରମ ହଉଛି। ନା ଦି ପହରେ ଶୋଇ ହଉଛି ନା ରାତିରେ ଶୋଇ ହଉଛି। ଆପଣଙ୍କ ଆଡେ ଗରମ କେମିତି କଣ?
ହଁ ରାତିରେ ଶୋଇଲା ବେଳକୁ ଲାଇନ ଟା ହିଁ କାଟି ଦଉଛି।
ହଁ।
ହଁ।
ଓହୋ ଏ ଯୋଉ ଗରମ ଦିନେ ଲାଇନ ଆଉ ପାଣିର ଅସୁବିଧା ସେ ନ କହିଲେ ନ ସରେ। ବହୁତ ଲୋକ ହଇରାଣ ହଉଛନ୍ତି ଏଇ ଲାଇନ ପାଣି ଯୋଗୁଁ। ନୁହଁ? ବହୁତ ଲୋକ ପାଣି ବି ପାଉନାହାନ୍ତି ଏ ଖରା ଦିନେ। ତମେ ଯୋଉ ଏରିଆରେ ଅଛ ପାଣି ଲାଇନ ସବୁ ସୁବିଧା ଠିକ ଠାକ ଅଛି ନା?
ପାଣି ସୁବିଧା ଠିକ ଅଛି ହେଲେ ଲାଇନ ଟା କଟୁଛି।
ସବୁବେଳେ?
ନାଇଁ ରାତିରେ କଟୁଛି। ପ୍ରାୟ ଟାଇମ ତ ଦି ତିନି ଥର ଖଣ୍ଡେ ରାତିରେ କଟୁଛି।
ଓ ହୋ ଓ ହୋ। ଏମିତି ଲାଇନ୍ କାଟିଗଲେ ଗରମ ଯୋଉ ହଉଛି। ଆଉ ସୋଇ ହବନି। ଆଉ ଆପଣଙ୍କୁ କଣ ମାନେ ଆଇଁଷ ରେ କଣ ଖାଇବାକୁ ଭଲ ଲାଗେ?
ଆଇଁଷରେ ମୋତେ ଚିକେନ୍ ଭଲ ଲାଗେ। ଚିଙ୍ଗୁଡ଼ି ଆଉ ମାଛ।
ଆଉ ନିରାମିଶରେ ଏତେ ଯା କ।
ହଁ।
ହୁଁ ଆଉ ପନିପରିବାରେ?
ପନିପରିବାରେ
ସେମିତି ତ ମାନେ ସେମିତି କିଛି ନାହିଁ ମାନେ ମୁଁ ଖାଏ କିନ୍ତୁ ଗୋଟେ ଗୋଟେ ପନିପରିବା ଖାଏନି ଆଉ।
କାହିଁକି?
ଯେମିତି କି ସାରୁ ଖାଏନି ଆଉ ବାଇଗଣ ଖାଏନି। ମୁଳା ଖାାଇନି।
ଏମିତି ଆଉ, କିଛିଟା ପରିବା ଖାଏନି।
କାହିଁକି ମାନେ ଆପଣଙ୍କୁ କଣ ଭଲ ଲାଗେନି ସେଟା ନାଳୁଆ ଅଂଶ ବୋଲି ସାରୁ ଟା।
ହଁ ସେ ଯୋଉ ଖାଇଲେ କି ମାନେ ଜୀଭଡା କୁଣ୍ଡେଇ ହୁଏ।
ହୁଁ ହୁଁ ତାହେଲେ ଆପଣଙ୍କୁ କୋଉଟା ଭଲଲାଗେ? ପନିପରିବା ଭିତରୁ କୋଉଟା ଭଲ ଲାଗେ?
ମତେ
ସବୁଠାରୁ ଗୋଟେ ତ ଜିନିଷ ଥିବ ଯେ ଯୋଉଟା ଆପଣଙ୍କୁ ଭଲ ଲାଗିଥିବ।
ପନିପରିବା ଭିତରୁ
ଗାଜର ଭଲ ଲାଗେ ମାନେ ଖାଲିରେ ଖାଇବାକୁ। ମାନେ କଞ୍ଚା ଖାଇବାକୁ ଭଲ ଲାଗେ।
ହଁ ହଁ। ହୁଁ ହୁଁ। ତା ହେଲେ ଆପଣଙ୍କୁ ମତେ ଉ ଅଧିକ ଭଲ ଲାଗେ କାକୁଡି, ଲେମ୍ବୁ ଲଙ୍କା।
ମତେ ବହୁତ ବଢିଆ ଲାଗେ ଭାତ ହେଲେ କାକୁଡ଼ି ଲଙ୍କା ଲେମ୍ବୁ ଥିବ ଭାତ ପୁରା ଖାଇହେଇଯିବ। ତାପରେ ମତେ ଭଲ ଲାଗେ କଣ କହିଲ ସବୁ କିଛି ପରିବା ସବୁ କିଛି ହେଲେ ପୁରା ସବୁ କିଛି ନୁହଁ। ବାସ୍ କିଛିଟା ପରିବା ପଡ଼ିକି ମାନେ କଣ ହେଇଥିବ କହିଲ ଡା
ହଁ।
ତ ସେଇ ଡାଲମା ଖାଇବାକୁ ମତେ ବହୁତ ଭଲ ଲାଗେ। ଡାଲମା ଅ ସାଧା ମାନେ ଭାତ ଅଳ୍ପ ଭାତ ଡାଲମା। ଆଳୁ ଭଜା ହଉ ଆଳୁ ଭର୍ତ୍ତା ହଉ ମତେ ଏମତି ପ୍ଲେନ୍ ଖାଇବା ବହୁତ ଭଲ ଲାଗେ। ତ ସେଥିପାଇଁ ମତେ ସବୁ ପରିବା ଭଲ ଲାଗେ ଜହ୍ନି ଖାସ କରି ଜହ୍ନି ଭେଣ୍ଡି ଏଇ ଦିଟା ବେଶୀ ବହୁତ ଭଲ ଲାଗେ। କାହିଁକନା ଜହ୍ନି ଟା ପୁରା ଭାଜିଲେ ପୁରା ସଫ୍ଟ ଲାଗେ କଙ୍ଲିଆ କଙ୍ଲିଆ ଲାଗେ। ଠା ଲାଗେ ନା ତ ଜହ୍ନିଟା ଖାଇବାକୁ ବହୁ
ଜହ୍ନି କେବେ ପୋଡିକି ଖାଇଛନ୍ତି ପୋଡିକି ଖାଇଲେ ଆହୁରି ଭଲ ଲାଗେ।
ହଁ ଖାଇଛି କିନ୍ତୁ ମନେ ପଡୁନି ଠିକ ସେ।
ପୋଡିକି ଟିକେ ରସୁଣ ଲଙ୍କା ଦେଇକି ତାକୁ ଚକଟ ଦେବେ ବଢିଆ ଲାଗିବ।
ହଁ ମାନେ ମୁଁ ଖାଇଛି ବୋଧେ ମୋର ମନେ ପନହିଁ କିନ୍ତୁ ଖାଇଛି।
ହଁ।
ଉ ଆଉ ହଁ ଭଲ ଲାଗେ କିନ୍ତୁ ସବୁ କିଛି ଚକଡିଲେ ଭଲ ଲାଗେ। ଆପଣ ଶୁଖୁଆ ଚଖଥିଲେ ପାଗ ଖାଆନ୍ତି?
ହଁ।
ହଁ ଆଉ ମୁଁ ବି ଖାଏ ଏବେ ତ ବହୁତ ଦିନ ହେଲା ଖାଏନି କିନ୍ତୁ ମୁଁ ବି ଖାଏ। ମାନ ସୁ କୁଆ ବାଇଗଣ ଆଳୁ ଟମାଟୋ ଭେଣ୍ଡି ଜହ୍ନି ସବୁ ପୋଡ଼ା ହେଇଛି। ଥିବ କିନ୍ତୁ ମାନେ ମୁଁ ଖାଲି ଜହ୍ନି ପୋଡା ଖାଇନି କିନ୍ତୁ ମିଶେଇକି ଖାଇଛି।
ହଁ।
ମୋର ମନେ ପଡନି କିନ୍ତୁ ମୁଁ ଖାଲି ଜହ୍ନିପୋଡା କେବେ ବିି ଖାଇନି। ସବୁ ମିଶେଇକି ଯୋଉ ଚକଟା ଚକଟି କରନ୍ତି ତା ସେଟା ପାଗ ହେଇଥାଏ। ସେ ପାଗରେ ମିଶିଥାଏ ସେ ଜହ୍ନି ଭେଣ୍ଡି। ସବୁ କିଛି ପୋଡା ହେଇଥିବ ପୁରା ପଖାଳ ଭାତ। ଆଉ ଆଚାର ଆମ୍ବ ଆଚାର ଆମ୍ବ ହୋଉ। କୋଳି ହଉ ମାନେ ସେଇ ଆଚାର ଖାଇବାକୁ ବି ବହୁତ ଭଲ ଲାଗେ। ତ ସେଥିପାଇଁକା ବହୁତ ଭଲ ଲାଗେ। ସେ ଆଚାର ପଖାଳ ଭାତ ସେ ପୋଡା ପୋଡି ସବୁ ଖାଇବାକୁ। ତ ଆପଣଙ୍କୁ ସେମିତି ଭଲ ଲାଗେ ନା ମାନେ ଏମିତି ଖାଇବା ପାଇଁ?
ହଁ ବହୁତ ଭଲ ଲାଗେ ମାନେ ପଖାଳରେ ଚକଡା ଚକଡି। ଆଉ ଆପଣ ବି ଜହ୍ନି ଖାଆନ୍ତୁ କେତେବେଳେ ଚକଟିକି ରସୁଣ ଗୋଟେ ପ କେଇକି ତାକୁ ପୋଡିକି ଚକଟିିକ ଖାଇବେ ଆହୁରି ବଢିଆ ଲାଗିବ।
ହୁଁ ହୁଁ ଆପଣ ଏମିତି ସାଙ୍ଗସାଥି କି ଆପଣଙ୍କ ଯୋଉ ଏରିଆରେ ରହୁଛନ୍ତି ଆପଣଙ୍କ ଗାଁ ରେ ଆପଣ ଏମିତି ଖାଆନ୍ତି ସାଙ୍ଗସାଥି ହେଇ କିି ଭଉଣୀ ଭଉଣୀ କିମ୍ବା ଏମିତି ପଡିଶା ଘର।
ହଁ ଆମେ ଖୁଡି ମୁଁ ଦିଦି। ଆମେ ଏମତି ମାନେ ସମସ୍ତେ ଫ୍ୟାମିଲି। ବସିକି ଖାଉ ବହୁତ ଭଲ ଲାଗେ।
ହଁ ତ ଏମିତି କଥା ତାପରେ ଆଉ ଗୋଟେ କଥା କଣ କହିଲେ? ହୁଁ ଆମର। ହଁ ଗୋଟେ ଥାଏ ଆପଣ ଜାଣିଛନ୍ତି ଗୋଟେ ଉଁ ଗୋଟେ। ସଚିନ୍ଦ୍ରା ଥାଏ। ପୁରା ଲମ୍ବା ଲମ୍ବା ଆଉ ଗୋଟେ ଛୋଟ ସଚିନ୍ଦ୍ରା ଥାଏ ତା ନାଁ ଆଁ କଣ ଗୋଟେ କହନ୍ତିନି ପୋଟଳ ନା କଣ ଗୋଟେ କହନ୍ତିନି? ପୋଟଳ ନୁହଁ ଗୋଟେ ଛୋଟ ସଚିନ୍ଦ୍ରା ଗୋଟେ ଥାଏ।
ହେଇଥିବ?
ତା ଟେଷ୍ଟ ବି ବଢିଆ। ମୁଁ ଆମ ଅଜାଘର ଗାଁରେ ମାନେ ଯାହାର ବାଇରେ ହିଁ ଲଗେଇଛନ୍ତି ଛୋଟ ଛୋଟ ମାନେ ସଚିନ୍ଦ୍ରା। ସେଟା ମୁଁ କଣ କହିଲେ ଟିକେ ମୋ ମୋଟା ମୋଟା ହେଇଥାଏ ମାନେ ପୋଟଳଠୁ ବଡ କିନ୍ତୁ ମୋ ତ ମୁଟା ଟିକେ ବେଶୀ ଲମ୍ବା ନୁହଁ କି ବେଶୀ ଛୋଟ ନୁହଁ। ତା ଭଜା ଖାଇ ପୁରା ମାନେ କଣ କହିଲି ଟିକେ ସୋରିଷ ଆଉ ତେଲ ଆଉ ଟିକେ ଜିରା ପକେଇକି ତାକୁ ମାନେ କରିବେ।
ହଁ।
ତା ସେଇଟା ମାନେ ପୋ ପୋଡିଆ ହେଇକି ଭଜା ହବ ସେ ପୁରା କୁଅଁଳିଆ କଅଁଳିଆ ଲାଗିବ ପୁରା ମସ୍ତ ଲାଗେ ଯେମିତି ସଚିନ୍ଦ୍ରା ସଚିନ୍ଦ୍ରା ଖାଇସନ୍ତି ତ?
ହଁ ମୁଁ ସେଇଟା ଛାଣି ଛାଣିକି ଖାଇଛି।
ଏମିତି ଭଜା ଖାଇନାହାନ୍ତି କେବେ?
ନା?
ସେ ପୁରା ଦିଟୋ ସେଇ ଭଜା ଭଳିଆ ଲାଗିବ। ବହୁତ ବଢିଆ ଲାଗେ। ସେଟା କଣ କୁହନ୍ତି ମାନେ ମୁଁ ତ ଜାଣିନି କିନ୍ତୁ ମୁଁ ଶୁଣିଛି ଯେ ସେଇଟାକୁ ମାନେ ତୋଳ କୁହାଯାଏ। ମାନେ ପୋଟଳ ପୋଟଳ ଛୋଟ ଟାକୁ କୁହାଯାଏ, ତାଠୁ ବଡଟାକୁ ପ- ପୋଟଳ କୁହାଯାଏ।
ହୁଁ
ମୁଁ ଆପଣକୁ ଯେବେବି ହେଲେ ମୁଁ ଆପଣଙ୍କୁ ଯେବେ ଦେଖାହବା ଆମେ ସେତେବେଳେ ମୁଁ ଆପଣଙ୍କୁ ଦେଖେଇବି ଯେ ସେଇଟା କେମିତିଆ। ମୁଁ ତ ଫଟୋ ଉଠେଇକି ରଖି ଦେଇଥିବି, ତା ମୁ ଆପଣଙ୍କୁ ଦେଖେଇବି। ଯେ ମ୍ୟାଡାମ ଆପଣଙ୍କୁ କଣ କରିବାକୁ ଭଲ ଲାଗେ? ଏବେ ଘରେ ଥିବେ, କଣ କରୁଥିବେ କଣ ନାଇଁ କଣ କରିବାକୁ ଭଲ ଲାଗେ?
ବ ବ ମାନେ ମତେ ଲେଖିବାକୁ ଭଲ ଲାଗେ ହୁଁ ଲେଖିବାକୁ ଭଲ ଲାଗେ। ବେଶୀ ତ ଲେଖିବାକୁ ଭଲ ଲାଗେ
ଓହୋ ଆପଣ ଧନ୍ୟ ଦିନ ଯାକ ବସିଥିବେ ତ ଆପଣ କ ଗୋ ସେ ଆପଣ ଦିନ ଯାକ ବସିବା ଭିତରେ ଆପଣଙ୍କୁ କଣ ଇଚ୍ଛା ହୁଏ। ଯେ ମୁଁ ଏଇଟା କରିବି ମୁଁ ସେଇଟା କରିବି। କଣ ଗୋଟେ ଇଚ୍ଛା ହୁଏ ଆପଣଙ୍କୁ?
ସେମିତି
ସେମିତି ତ କିଛି ନାହିଁ ଆପଣଙ୍କୁ?
ଉ ମୁଁ ଦିନ ଯାକରେ ନର୍ମାଲ ମତେ ମତେ ବହୁତ ଇଚ୍ଛା ହୁଏ ଟ୍ୟୁସନ କରିବା। ଛୋଟ ଛୋଟ ପିଲାଙ୍କୁ ତ ମୁ ଆଗରୁ କରୁଥିଲି। ତ ଏବେ ବି ମତେ ବହୁତ ଇଚ୍ଛା ହୁଏ, ଟିଉସନ କରିବାକୁ। ମୁଁ ଆଗରୁ ବହୁତ ପିଲାଙ୍କୁ ଟିଉସନ କରେ ତ ମତେ- ସେ ଛୋଟ ବହୁତ ବହୁତ ଛୋଟ ଛୋଟ ପିଲା ଆସନ୍ତି। ମାନେ ଗୋଟେ ଛୋଟ ପିଲା କୁ ପଢେଇବା ବହୁତ କଷ୍ଟ। ପୁରା ଯୋଉ ମାନେ ଅ, ଆ ଶିଖିନଥିବେ। ଅ ତାପରେ ପୁରା ଛୋଟ ହେଲେ ତିନି ବର୍ଷର ସାଢେ ଅଢେଇ ବର୍ଷର ହେଇଥିବେ, ସେମାନେ ଆସନ୍ତି ନା ତ ତାଙ୍କ ମାନଙ୍କୁ- ପଢେଇବା ମତେ ବହୁତ କଷ୍ଟ ହେଇଯାଏ। ତ ତାଙ୍କ ମାନଙ୍କୁ ବା ବହୁତ ଭଲ ଲାଗେ। ବହୁତ ଭଲ ଲାଗେ ଯେ ନାଇଁ ମୁଁ ଟ୍ୟୁସନ କରୁଛି। ହୁଁ ତାଲେ ମୁଁ ବଡ ଛୁଆଙ୍କୁ ବି ପଢାଏ କିନ୍ତୁ ବଡ ଛୁଆଙ୍କୁ ପଢେ ଆ ମତେ ବହୁତ ସହଜ ହୁଏ ଛୋଟ ପିଲାଙ୍କୁ ପଢ଼େବା ମତେ ବହୁତ କଷ୍ଟ ଟିକେ ପଡିଯାଏ। ମତେ ସେଇ ନର୍ମାଲ ଟ୍ୟୁସନ କରିବାକୁ ବହୁତ ଭଲ ଲାଗେ ମାନେ ମୁଁ ମୋ ଛୋ- ତେବେଳେ ଭାବେ ଯେ ନାଇଁ- ମୁଁ ଗୋଟେ ମାନେ ପାଠ ପଢେଇବି, ପିଲାମାନଙ୍କୁ ମାନେ ମୁଁ ଯେମିତି ସ୍କୁଲରେ ପଢୁଛି। ମୋତେ ଯେମିତି - ଟ୍ୟୁସନ ରେ ପଢଉଛନ୍ତି, ଏ ତୁ ଏଇଟା ପଢେ ସେଇଟା ପଢେ ଏମିତି ଲେଖେ ସେମିତି ଲେଖେ। ମୋତେ ବି ସେମିତି ଇଚ୍ଛା ହୁଏ ଯେ ନା ମୁଁ ବି ପିଲାମାନଙ୍କୁ ସେମିତି ପଢେଇବି। ତ ସେଥିପାଇଁକା ମୁଁ ମତେ ଟିଉସନ କରିବାକୁ ଭଲ ଲାଗେ। ଏମିତି ଖାଲି ସମୟରେ ବସିଥିଲେ ମତେ ଟିଉସନ। ମୁଁ ଏବେ ବି ଟିଉସନ କରୁଛି ମଝିରେ ଟିକେ ଅ ଅସୁବିଧା ଦେହ ଖରାପ ଯୋଗୁ ମୁଁ ଟିକେ ଟିଉସନ ଛାଡି ଦେଇଥିଲି। ତ ବହୁତ ଛୋଟ ଛୋଟ ରୁ ମୁଁ ଟିଉସନ କରିବା ଷ୍ଟାର୍ଟ କରିଛି। ମାନେ ଏମ ନୁହଁ କିଛି ପରିସ୍ଥିତି ରେ ପଡିକି ତ ମୁଁ ଆପଣଙ୍କୁ କହିବି। ସରେ ମୁଁ କଣ ପାଇଁ ମାନେ ଏତେ ଜଲ୍ଦି ଟ୍ୟୁସନ୍ ଆରମ୍ଭ କଲି। ତ ସେ ଆଣ୍ଟି ଜଣେ ହେବେ ସେ ମୋତେ ବାଧ୍ୟ କରିଥିଲେ ତ ମୁଁ ସେଥିପାଇଁ ଟିଉସନ କରିବା ପାଇଁ ଟିଉସନ ଆରମ୍ଭ କରିଥିଲି।
ହଁ।
ତ ସେଇଠୁ ଟିଉସନ କଲି ଆଉ। ତ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ତ ମ୍ୟାଡ଼ାାମ ଏବେ ରଖୁଛି।